ହ୍ୟାଲୋ
ହଁ
କଣ କରୁଚ?
ଆ ଏଇଠି ବସିଛି ଆଉ।
ଜୋରରେ କୁହ। କଣ ଖାଇଥିଲ କଣ?
ଏଇ କୁୁରକୁରି ଖାଉଥିଲେ।
କରୁକରୁ ଆ ପେଟ ଫୁଲ ହେଇଗଲାଣି। ହଁ
ଖାଇନ କି ଭାତ?
ନା ଖାଇନି ଖାଇବିଅବିକା ଆଉ ଆଉ ଟିକେ ପରେ।
ଆ ହା।
କୁହ।
ଏଇ ଯଷ୍ଟ ନା ଧରିକି ଗଲେ ଆମ ପଟକୁ ଗଲେ।
ଓ। ତାକୁ ଆଉ ଥରେ ଭାତ ଦେଇଦବ ଯେ ସେ ଖାଇଦବ ଆଉ ଟିକେ ହେଲେ।
ହୁଁ।
ଅଁ।
ଭାତ ଖାଇବ କି ନାଇଁ କେଜାଣି ଆଉ କଣ ନହେଲେ ତିଆରି କରିବା।
ଭାତ ଖାଇବନି ଆଉ କଣ ଖାଇବ?
ଖାଉନି ସେ ଭଲରେ।
ତାକୁ ଦେଇଦବ ବୁ ତାକୁ ବୁଲାବୁଲି କରିଦେଇକି ଦେଇଦେଲେ ଖାଇଦବ।
ହୁଁ ହୁଁ।
ହୁଁ
ଖାଉନି ବାଁରି ବାଁରି ଏବେ ଏଇଠି ଛୁଇଁ ସିଝା ଦିଆହଉଥିଲା ଖାଇଲାନି ମୂଳରୁ। ଖାଲି ଛୁଇଁ ରା ଖାଉଛି।
ଜନସଜା ସେ ଖାଉ।
ସେଇଠା ଆଣିଥିଲି ଧରେଇଛି ଖାଇବ ବୋଲି ଯେ ଖାଇବ କି କଣ କେଜାଣି।
ହୁଁ
ଥିଲା ତ।
ଁ ଆଁ?
କହିଲି ଖାଉଥିଲା ଛୁଇଁ ଭଜା।
ହୁଁ। ହଁ। ଆଉ ଦେହ ପା ଭଲ ଅଛି?
ହୁଁ।
ତମେ ସଳା ପଚାରୁନ।
ହ
ହୁଁ ହୁଁ।
ପିଣ୍ଟୁ ନାହିଁ କି?
ସିଏ ନାହିଁ ସେ ଖାଲହଡ଼ା।
ଅ ହ। ଖାଲ ମଡ଼ାରେ ପୁଅଟେ ରଖିଛି ପରା ଆଉ ସେ କଣ କରି ଯାଉଛି?
ଉୁଁ ସେପଟା ତମେ ଜାଣିକି ଉଲଟେଇ ପକେଇବ ଆଉ।
ଓ ହ।
ହସ୍ପିଟାଲ ଟା ହ ରଥଯାତ୍ରା ବି ଗଲେ ହନ୍ତା। ପୁରୀ ପୁରୀ। ଏୟା ପରା ହଇରାଣ କରିଦବ ପୁଅ।
ହୁଁ ଏତେ ଗହଳି କୁ ପିଲା ଧରି ଗଲା ଆସିକି ବୋଉ ବି ପାଟି କରିବ।
ଆଉ କଣ ଘରକୁ ଫୋନ୍ କରିନ?
ପ୍ରଶାନ୍ତ ସାର ଯାଇଛନ୍ତି।
ହଁ ପଳେଇଲାଣି। ଘରକୁ।
ହଁ ହଁ ନାଇଁ
କଥା ହେଲଣି ବୋଉ ସାଙ୍ଗରେ?
ନାଇଁ କଥା ହେଇନି କାଲିଠୁ ଆଉ କଲ କରିବି କରିବି ବୋଲି ଆଉ କରିିନି।
ହୁଁ।
ହ
ହୁଁ।
ପଣସ ନେଲେ କି କଣ କେଜାଣି ମୁଁ ଆଉ ପଚାରିବି ପଚାରିବି ବୋଲି ଆଉ ପଚାରିନି।
ହୁଁ। ହୁଁ। ଆଉ କଣ ମାମୁ ଘରଠି ରଖିଦେଲେ?
କେଜାଣୀ ନେଇଥିବ ଆମ ଘରଠିକୀ କେଜାଣୀ ରଖିବାକୁ
ହ ବଡି ଗାଁର କେତେ ହବ ହେଲା?
କେଜାଣି। ଗୋଟେ ଜରି ହେଇକି ଆଉ ଗୋଟେ ଜରିର ଅଧା ହେଲା ବୋଧେ। ଜ
ହୁଁ ହୁଁ।
ହୁଁ।
ହୁଁ। ହୁଁ
ଭାତ ଖାଇବ କେତ ବେଳସିକି?
ନାଁ ଅଟକିଗଲା। ପୁଅ ସୋଇବ କେତେବେଳେ?
ହୁଁ ଶୋଇବ କଣ ଏବେ ଆଉ ଦଶ ପନ୍ଦର ମିନିଟ ରହିଲା।
ହୁଁ। ମାନସକୁ ପଇସା ଦେଇଦଵ ଯେ ସେ ପାଚିଲା କଦଳୀ ଆଣିବ ଭାରି। ଗୋଟେ ଦିଟା ଭଲ ଦେଖିକି ଦଶ ଟଙ୍କା ଦେଇଦବା ଯେ
କଣ ଆଣିବ?
କଦଳୀ।
ଆଁ ହଁ। କର
ଗାଜର କିଛି ନାହିଁ ଗାଜର କିଛି ନାହିଁ?
ନା ଗାଜର ବିଟ୍ ସରିଯାଇଛି।
ଓ ଆଳୁ ସିଝା କରିଦବ ନହେଲେ ଆଳୁ ସିଝେଇକି ଦେଇଦବ ତାକୁ।
ହୁଁ। ଆଳୁ ସିଯା ଖାଇବା କି ନାଇଁ।
ହୁଁ ଆଳୁ ସିଯା ଖାଉଚି ତ ଚକଟିଦେଲେ। ଖାଲି ହେମତି ଖାଲି ଆଳୁସୀଯା ଚକଡିକି ଟିକେ ଲୁଣ ପକେଇଦବ ଉ ତାଗ ଚଉଡ଼ା ଖାଇବ। ଗୋଟେ ଆଳୁଟେ ସିଝେଇ ଦିଅ ଭାତ ଖାଇଲେ ଖାଇଲ ନହେଲେ ନାହିଁ ରା କାଲି ଆଳୁ ସିଜା ଦେଇଦବ ଆଉ ଟିକେ ସେ ଦଲିଆ ଦେଇଦବ।
ଦଲିଆ ହେମତି କଲେ ଗାଜର ଫାଜର ଥିଲେ ସିନା ପକେଇକି କରିଥାନ୍ତେ ଗାଜର ତ ନାଇଁ।
ଉଁ ଏ ସୁଜି ଖିରି ଯୋଉ କରୁଚ ସୁଜି ଏଁ ଆଗୁରୁ ଯେମତି କରୁଥୁଲ ବହଳିଆ ବହଳିଆ ହେମତି କରିକି ଦେ ଦୋଉନ। କେକ୍ ଭଳିଆ ଲାଗୁଥବ ଯେ ଦଉଥୁବ।
ସୁଜି କଟା?
ହୁଁ।
ସୁଜି କଟା ଖାଇ ଜାଣିବ କି ନାଇଁ କେଜାଣି?
ହୁଁ ଖାଇ ଜାଣିବନେଇ ଆଉ କଣ ବହଳିଆ ବହଳିଆ ଟିକେ କରିଦବ ଯେ ସିଏ ତାର ସଖାଳେ ଖାଇବା ନୋଉନା ଯାହା ବି ହେଲେ ସବୁ ଖାଇବ ଟିକେ ଟିକେ ଖାଉ ପଛେ ବାରମ୍ବାର ଖାଉ।
କି ନହେଲେ କଦଳୀ ସିଜେଇକି ଭାଜି ବଲେ ହବ ଖାଇବ।
ଆଁ?
ସିଜେଇକି ଭାଜିକି ବଲେ ଖାଇବ ବଲେ ଖାଇବ।
ହୁଁ ସିଜେଇକି ଭାଜି ଦିଅ ନହେଲେ ସେମତି କଦଳୀ ସିଜା ଗୋଟେ ଦୁଇଟା ଦେଇଦିଅ ଚପଟିକି ଖାଇବ। ଖାଉ ତ ନହେଲେ ଭଜା ଦବ।
କଦଳୀକୁ ଆଳୁ।
ଭଣ୍ଡା ବାପାଙ୍କୁ କହୁନ ଗୋଟେ ଆଣିବେ ତକୁଡେ।
ଏଇ ବେଲଗୁ ମାସେଜ୍ କଲେ ହବ ଆଣିବ।
ହୁଁ। ମଣ୍ଡାକୁ କଦଳୀ ଭାଜିକି ଦେଇଦିଅ। ସେଝେଇକି। ଏ ଖାଉ ବାରମ୍ବାର ଯାହା ଛାଡ଼଼ ସେ ବାରମ୍ବାର ଖାଇଲେ ସାଫି ଟିକେ ଟିକେ ହେଲେ ଦାନ୍ତ ଉଠିଲା ଟାଇମ୍ ରେ ହେଲେ ତାଙ୍କୁ କିଛି ଇଚ୍ଛା ହବନି ଯାହା ଦବ ଟିକେ ବାରମ୍ବାର ଦଉଥିଲେ ସେଠି ଟିକେ ଟିକେ ହବ ସେ ଆଁ?
ହେଲେ ଭାତ ଖାଇଲାନି ମୂଳରୁ।
ଉଁ ହୁଁ। ଆଗଧାଅ ଛୁଇଁବ ଯା ହେଲେ ଖାଇଦେଲ ବୋଧେ। ହୁଁ। ଦେଇଦେଇଥିଲେ ହେଇଥାନ୍ତା ପଛରେ ନୁ ଯଦି ନ ଖାଇଥାନ୍ତା ଭାତ। ଅ ରହ ଆଉ ଅଧଘଣ୍ଟେ ଯାଉ ଦେଇଦବ ଭାତ ଆଉ ଟିକେ ଦବ ନହେଲେ ନାଇଁ ଆଉ କଁ କରିବ ଯେ ଖାଇଦବ।
ପିଣ୍ଟୁକୁ କହିଲ କି ଫୋନ୍ କରିକି?
କଣ?
ଏ କହିଲି କହିଲ ବୋଲି।
ନା ନା ଏଇ କଥା ଆଲୋଚନା କରୁନୁ ହେରା ଏବେ ଆଉ କୋଉଦିନ ଗୋଟେ ଗଲେ ହଅନ୍ତା ଫତେଗଡ। ବର୍ଷା ହଉଛି ଉପରଓଳି ଖାଲି
ତ
ହୁଁ
ତା'ର ତ ବର୍ଷା ଦିନ କହିଲି ତାପରେ ତ ବର୍ଷା ଦିନ ଆଉ ଯିବ କୋଉ' ନ?
ମଙ୍ଗଳବାର। ହୁଁ ନା ନା ସବୁ ପଇସା ଦେଇ ଦବ ଯଦି ସିଏ ଆଣିବା ହେରି କଦଳୀ ହେକା ଆଉ। କଦଳୀ ଆଉ କଣ ଏ କଦଳୀ ଆଣିଛି ପୁରା ପାଚିଲା କଦଳୀ।
ହାଁ।
ଓ
କଦଳୀକୁ ଆଉ କଣ ଆଣିବେ?
କଦଳୀ ସିଏ ଆଣୁ ମୁଁ ହେରା ବିଟି, ଗାଜର ହେରା ପଛରେ ଆଣିବି ଆଉ ସିଏ ଜାଣିବନି ହେରା। ହୁଁ
ସେଓ
ସେଉ ସେଓ ଗୋଟେ ଆଣିଥବ ଗଲା ଆଣୁଥବ ତ ଆଉ ଦଉଥବ ପଇସା କୋଡ଼ିଏ ଟଙ୍କା। ଭଲ ଭଲ ଦେଖିକି ଆଣିଥିବ ସେଉ ଟାଣିଆଟେ
ହ ହ ଗୋଟେ ଆଣିବେ?
ଅ ହଉ ହଉ ରଖୁଛି।
ହୁଁ।
ହ